ହଁ ମୁଁ ବସିଛି ଆପଣ କଣ କରୁଛନ୍ତି?
ମୁଁ ବୁଲୁଛି ଆଉ ନଈ କୂଳେ ଆଉ।
କଣ ଏକାଠିଆ ନା ଘର ଲୋକଙ୍କ ସହିତ ନା ସାଙ୍ଗ ମାନଙ୍କ ସହିତ।
ହଁ ସାଙ୍ଗ ମାନଙ୍କ ସହିତ।
ଆସା ଆଚ୍ଛା ମୁଁ କିନ୍ତୁ ସାଙ୍ଗମାନଙ୍କ ସହିତ ଆସିଛି ଆମ ଖେଳ ପଡିଆକୁ କୁହେନି ଆପଣଙ୍କୁ ସବୁବେଳେ ମୁଁ ଏଠିକି ଆସେ ବୁଲେ। ମଜା ମସ୍ତେ ଖଟି କରୁ ସେଇ ଆ ମିଶ ବୁଲିବା ପାଇଁ ଆଉ ବୁଲିବା ପାଇଁ ଆଉ।
ହଁ ଗରମ ଦିନରେ ଏଇଣା ଏଇ ଟାଇମ ରେ ହିଁ ବୁଲି ପାରିବ ଲୋକ ଆଉ କଣ।
ହଁ ଦିନରେ ତ ଘରୁ ବାହାରି ହଉନି ଯୋଉ ଭାବରେ ଗରମ ହଉଛି ଖରା ହଉଛି।
ହୁଁ।
ତେଣୁ ଆମକୁ ସନ୍ଧ୍ୟା ବେଳେ ହିଁ କିମ୍ବା ଚାରିଟା ବେଳେ ହିଁ ବାହାରିବାକୁ ପଡୁଛି ପଦାକୁ ଆଉ ବୁଲାବୁଲି କରିବା ପାଇଁ ଟିକେ
ଚାରିଟା ବେଳେ ବି ଚାରିଟା ବେଳ ବି ବାହାରି ପାରିବନ ସ୍ ନିହାତି ତି ସାଢେ ଚାରି ପାଞ୍ଚଟା ନହେଲା ପର୍ଯ୍ୟନ୍ତ।
ହଁ ଠିକ କଥା କହିଛନ୍ତି ଆପଣ।
ଆଉ ଆପଣଙ୍କୁ ଗରମ ଦିନରେ କଣ ପିଇବାକୁ ଭଲ ଲାଗେ।
ମତେ ଗରମ ଦିନରେ ସେମିତି ସବୁ ପ୍ରକାର ଥଣ୍ଡା ପାନୀୟ। ଦହି ଶରବତ ହେଲା। ପଣା ହେଲା ଆଉ କିଛି ଆମ୍ବର ଜୁସ୍ ହେଲା। କିମ୍ବା ଲିଚି ର ଜୁସ୍ ହେଲା ଥଣ୍ଡା ଆଇସ୍କ୍ରିମ। ଏସବୁ ଖାଇବାକୁ ଭଲ ଲାଗେଛି ଯେମିତି ଥଣ୍ଡା ଥଣ୍ଡା ଜିନିଷ ସବୁ ଆଉ।
ହୁଁ।
ଆଉ ଆପଣଙ୍କୁ କୋଉଟା ଭଲ ଲାଗେ?
ମତେ ଲସି ଭଲ ଲାଗେ ଥଣ୍ଡା ଭଲ ଲାଗେ ମାଝା ଭଲ ଲାଗେ ଆଉ ଏଇ ଯୋଉ ଲେମ୍ବୁ ପାଣି ଭଲ ଲାଗେ।
ପଣା
ହଁ ବେଲ ପଣା ବି ମୁଁ ପିଏ ବସ ଭଲ ଲାଗେ ମୁଁ ଖାଲି ବେଲ ପଣା ପିଇଛି ତା ଛଡା ଆଉ କିଛି ପନି
ଆଉ ଯୋଉ ପଣ ରେ ସବୁ ପ୍ରକାର ଫଳମୂଳ ସବୁ ପଡିକି ଦହି ଛେନା ଚିିନି ପିଡିକି ପଡ଼ିନାହାନ୍ତି ଆ ଆପଣ କେବେ କେବେ ଆସନ୍ତୁ ଆମ ଘରକୁ ଆମେ ଆପଣଙ୍କୁ ବନେଇକି ଦବୁ ସେଇ ଫଳମୂଳ ପଡିଥିବା ପଣା ଆପଣ ପିଇବେ
ହଉ ଆପଣ ଡାକିଲେଣି ଯେମିତି ଯିବାକୁ ପଡିବ ଆଉ
ଆସିବେ ତ ନିଶ୍ଚିନ୍ତ ଆସିବେ ମୁଁ ଆପଣଙ୍କୁ ଯେହେତୁ ନିମନ୍ତ୍ରଣ କରିଛି ଆପଣ ଯଦି ନ ଆସିବେ ତେବେ ମୁଁ ଆପଣଙ୍କ ଉପରେ ରାଗିଯିବି।
ହଉ ଯିବି ରଜରେ ଯିବି ଆଉ।
ଆଚ୍ଛା ରଜରେ ଆସିବେ ଆପଣ ଆ ଆପଣଙ୍କୁ ନିମନ୍ତ୍ରଣ ହେଲା। ନିମନ୍ତ୍ରଣ ରହିଲା ଆପଣ ଆପଣଙ୍କ ସାଙ୍ଗମାନେ ସବୁ ମିଶିକି ଆମ ଘରକୁ ଆସିବେ।
ହଉ ହଉ। ହଉ ହେଲା ଆଉ।
ଆସିବ ଆମ ପାଇଁ କିଛି ନେଇକି ଆସିବି
ହଁ ହଁ ସେଟ ତ ନେଇକି ଯିବି।
କଣ ଆଣିବେ ଆମ ପାଇଁ କହୁନାହାନ୍ତି ଆମେ ଟିକେ
ତମ ପାଇଁ କଣ ନେବେ କହୁନାହାନ୍ତି।
ନା ଆପଣ କଣ ଦେଇପାରିବେ କହୁନାହାନ୍ତି। କଣ ଆମ ପାଇଁ ଆଣିପାରିବେ ଆପଣ ଆଣିବେ ଆଉ
କିଛି ମୁଁ ଆପଣଙ୍କୁ କହିବୁନୁ ଆଗତୁରା
ଓହୋ ଆଚ୍ଛା ଆପଣ ମତେ ତାହେଲେ ଆଶ୍ଚର୍ଯ୍ୟ କରାଇବେ ନା କି ହଠାତ୍ ଆସିକି ଆପଣ ଆମ ଘରେ ପହଞ୍ଚିବେ ଆଉ ଏଆ ତ
ହଁ।
ଆଚ୍ଛା ଆ ଆପଣଙ୍କ ସବୁ ଥଣ୍ଡା ଦିନେ କଣ କଣ ସବୁ ଅ ପିଇବାକୁ ଭଲ ତ ଲାଗେ କହିଲେ ଆପଣ ଆଉ ଆପଣ ସବୁ କୋଉ କୋଉଟା ତା ଭିତରେ ବନେଇ ଆସେ ମାନେ ତିଆରି କରି ଆସେ
ତିଆରି କରେ କିଛି ଆସେନି କିନ୍ତୁ ପିଇକୁ ଭଲ ଲାଗେ ତମକୁ କଣ ତିଆରି କରିଆସେ ସେ ଭିତରୁ
ମତେ ସବୁ ମତେ ପଣା ତିଆରି କରି ଆସେ ଲସି ତିଆରି କରି ଆସେ ଆଉ ଦହି ସରବତ ତିଆରି କରି ଆସେ ଲେମ୍ବୁ ପାଣି ତିଆରି କରି ଆସେ
ଆଚ୍ଛା ସେଥିରୁ ଲସି କେମିତି କଣ ତିଆରି କରିବ ଟିକେ ବତେଇଲ ଶିଖିବା
ଲସି ରେ ଆପଣ ଦହି ଦରକାର ଲସି ପାଇଁ ଆଉ ରାବିଡି ଦରକାର ଆଉ ଚେରି ଦରକାର କାଜୁ ଦରକାର ଖସମିସ ଦରକାର ଦରକାର ଆଉ ବୋନ ବି ଟା ଟିକେ ଦରକାର ଆପଣ ପ୍ରଥମେ ଏକ ଅ ଗ୍ରାଇଣ୍ଡର ଜାରରେ ତା ଅ ବରଫ ପକେଇବେ। ଦହି ପକେଇବେ, ଚିନି ପକେଇବେ, ତାକୁ ଭଲ ଭାବରେ ଗ୍ରାଇଡିଙ୍ଗ କରିକି ଗୋଟେ ପାତ୍ର କୁ କାଢିକି ତା ଉପରେ ନଢ଼ିଆ ର ନଢିଆ କୋରିକି ରଖିଥିବେ ପକେଇବେ। ହାଉ ରହିଲା ହଉଛି ଛୋଟ ଛୋଟ କରି କାଟିକି ରଖିଥିବେ ପକେଇବେ। କାଜୁ ପକେଇବେ ଛୋଟ ଛୋଟ କରି କାଟିକି ରଖିଥିବେ। ଖିସମୀସ୍ ପକେଇବେ, ବୋନବିଟା ଟିକେ ପକେଇକି ଖାଇବେ ଦେଖିବେ ଆପଣ କେମିତି ଲାଗିବ। ବହୁତ ଟେଷ୍ଟି ଲାଗିବ ବହୁତ ଭଲ ଲାଗିଥାଏ
ଆଉ ତମକୁ କୁଆଡେ କଣ ଯିବାକୁ ଭଲ ଲାଗେ, କଣ କେମିତି ରଜ ଟା ପାଳନ କରିବ?
ରଜରେ ତ ମୁଁ ଭାବିନି କୁଆଡେ ଯିବି କିନ୍ତୁ ଏତିକି ଭାବିଛି କି ରଜରେ ସାଙ୍ଗସାଥି ମାନେ ଆମେ କୁଆଡେ ଯିବୁ ବୁଲିବା ପାଇଁ ତ ଗୋଟେ ଯାହା ବି ହେଲେ।କାଇଁନା ରଜରେ ଘରେ ବସି ବସି ବୋ ଭଲ ଲାଗିବନି ନା। କାଇଁନା ନୂଆଡ୍ରେସ ପିନ୍ଧିବୁ ଯଦି କୁଆଡେ ନ ବୁଲିବୁ ଖାଇବୁ, ଦୋଳି ଯଦି ନ ଖେଳିବୁ ତାହେଲେ ମଜା କଣ ଲାଗିବ କି।
ଆମ ଫଟୋ ଯଦି ନ ପ
ରେ ଆମେ ସାଙ୍ଗସାଥି ମାନେ ବୁଲି ପଳଉ। ହଁ ଫଟ ଫଟ ଯଦି ନ ଉଠେଇବୁ ଭଲ ଲାଗିବ ସେଥିପାଇଁ ଆମେ ରଜରେ ଯୁଆଡେ ହେଲେ ଗୋଟେ ଯିବୁ ବୁଲିବା ପାଇଁ ଯାହାବି ହେଲେ ଦୂର ଜାଗା।
ଆଚ୍ଛା
ଆପଣ ମି ଆସୁନାହାନ୍ତି, ଆପଣ ଆମ ସହିତ ଯିବେ ମିଶିକି ବୁଲିବା।
ଆପଣ ଯଦି ଡାକିବେ ଆମେ ନିଶ୍ଚିତ ଯିବୁ।
ହଁ ମୁଁ ତ ଆପଣଙ୍କୁ ନିମନ୍ତ୍ରଣ କରିଛି, ଆପଣ ଆସୁନାହାନ୍ତି ମୁଁ ଆପଣଙ୍କ ମନା କରିଛି।
ଆଉ କୁଅ କଣ ପନିପରିବା ଲଗେଇଛ, କଣ ବାଡିରେ କଣ କେମିତି ଚାଷ ଫାସ ହଉଛି।
ହାମ ବାଡିରେ- ଆମ ବାଡି ତ କିଛି ଲାଗିନି ଆମର ଘର ପାଖରେ ଗୋଟେ ଅଛି କୂଳ। ଆନେ କ୍ଷେତ କିଆରି କୁ କୂଳ କୁହନ୍ତି ଆମ ଏପଟେ। କୂଳରେ ଲାଗିଛି ବାଇଗଣ ଲାଗିଛି, ଭେଣ୍ଡିଲାଗିଛି, ସାରୁ ଲାଗିଛି, ଅ ଟମାଟ ଲାଗିଛି କା କୁଡି ଲାଗିଛି, ଜହ୍ନି ଲାଗିଛି, କଲରା ଲାଗିଛି ଆ ସବୁ ଲାଗିଛି।
ସବୁ କିଛି ଲାଗିଚି ନା।
ହଁ ମାନେ ସମସ୍ତେ ସବୁ ଲୋକ ବିଭିନ୍ନ ପ୍ରକାର ଚାଷ କରିଛନ୍ତି।
ଆଚ୍ଛା ଆଉ ତମକୁ ଯେତେବେଳେ ଧାନ ରୁଆରୁଇ ହୁଏ, କେମିତି ଲାଗେ ସେ ମୌସମଟା?
ଧାନ ରୁଆରୁଈ ସମୟରେ ଆ ଧାନ ରୁଆରୁଇ ସମୟରେ ମତେ ବହୁତ ଭଲ ଲାଗେ ନା, ସେତେବେଳେ ବର୍ଷା ଦିନ ନା ଆ ବର୍ଷା ଦିନ ସବୁ ଧାନ ରୁଆ ହେଇଥାଏ। ପାଣି ସବୁଆଡେ ହେଇଥାଏ ନା, ମତେ ଏଥେଇଁ ବହୁତ ମଜା ଲାଗେ।
ଆମ ଇଆଡେ ବର୍ଷା ଦିନ ଧାନ ରୁଆରୁଈ ହୁଏ, ସେତେବେଳେ ମତେ ବହୁତ ଭଲ ଲାଗେ କାହିଁକି ନା ଟିକେ ବର୍ଷା ଦିନ ଥାଏ, କାଉଁଳିଆ ପାଗ ଥାଏ।ତାପରେ ସବୁ ବିଲ ଫିଲରେ ପାଣି ଥାଏ, ଟ୍ରାକ୍ଟର ହର ଫଡ କରୁଥାଏ, ଲୋକ ଲୋକମାନେ ବିଲରେ ଥାନ୍ତି, ସବୁଆଦେ ହରା ଫରା ଦୁସେ, ତଳା ଫଳା ଉଠିଲେ ହରା ହରା ଦୁସେ ତାପ ପରେ ଯୋଉ ବୁଲାବୁଲି କରିବାକୁ ଭଲ ଲାଗେ, କାତି କାଦୁଅ ପାଣି ରେ ଖେଳିବାକୁ ଭଲ ଲାଗେ ବିଲରେ ବସିକି।
ହଁ ସେତେବେଳେ ତ ସବୁଆଡେ ପାଣି, ସବୁଆଡେ ପାଣି ଭରପୁର ଥିବବ। ବିଲବାଡ଼ି, ଘରଦ୍ୱାର ସ ଚାଡ଼ିଆଡେ ଯୁଆଡେ ଦେଖି ପାଣି। ଓ ମାଛ ବି ଧରନ୍ତି ନା ଲୋକ। ଲୋକ ସବୁ ପାଖକୁ ମଧ୍ୟ ମତେ ଦେଖିବାକୁ ଭଲ ଲାଗେ ଆମ ପୋଲ ପାଖରେ ସବୁ ଲୋକ ମାଛ ଧରନ୍ତି ମୁଁ ଏଠି ବସିକି ପୋଲ ଉପରେ ଦେଖେ ତାଙ୍କୁ କେମିତି ସେମାନେ ମାଛ ଧରୁଛନ୍ତି
ଆଉ ତାପରେ ଆମ ଗାଁ ରେ ଗୋଟେ ପୋଲ ଯାଇଛି ସେଥିରେ ପାଣି ଫୁଲ ହେଇଯାଏ ସେଠି ଡେଇଁବାକୁ ଭଲ ଲାଗେ ଗାଧୋଇବାକୁ ଭଲ ଲାଗେ
ଆଚ୍ଛା ଆପଣ ବର୍ଷଦିନ ନଈରେ ବି ଗାନନ୍ତି ନା କି।
ହଁ ଆଜ୍ଞା ଯେତେବେଳେ ନୂଆ ନୂଆ ପାଣି ଟା ଆସିଥଥିବା ଆମେ ଗାଧଉ ନା ନସଣା ଅସଣା ପାଣି ଆସେ ଯେତେବେଳେ ପାଣି ମାନେ ଯୋଉ ପୁରୁଣା ପାଣି ଆସିଯାଏ ନା।
ହଁ।
ପୁରୁଣା ପାଣି ପଳେଇିଲା ପରେ ଯୋଉ ନୂଆ ପାଣି ଟା ଆସେ ପୁରା ସଫା ସେଇଥିରେ ଆମେ ଗାଧଆ ପାଧଆ କରୁ ବୁଲାବୁଲିିକ ଆମେ ଗାଧେଇମୁ ଗାଧଉ ଗାଧ ଚୋରଚୁପା ଖେଳିବୁ ଲୁଚ ଗାଳି ଖେଳିବୁ।
ପାଣି ଭିତରେ ଲୁଚକାଳି ଖେଳନ୍ତି ଆପଣ।
ହଁ।
ଯେତେବେଳେ ପାଣିରେ ବୁଡିଯିବ ସେ। ସେତେବେଳେ ମଜା ଶଖିବେ
ନା ପହଁରା ଶିଖିଛୁ ନା ଆଉ
ଓ ଆପଣ ତାହେନେ ଶିଖିଛନ୍ତି ମୁଁ କିନ୍ତୁ ପହଁରା ଶିଖିନି ଆପଣ କେବେ ମତେ ପହଁରା ଶିଖେଇ ଦେବେ
ମୁଁ ବି ଶିଖିନି ମୁଁ କରିଦେଲେ ମୋ ସାଇ। ଠ ରେ ଖେଳେ ମଝିକି ଯାଏନା ମୁଁ ପୁରା ପହଁରା ଶିଖିନି ଶହେ ପରସେଣ୍ଟ ରୁ ଦଶ ପରସେଣ୍ଟ ଶିଖିଛି ଆଉ
ଆଚ୍ଛା ଆପଣ ତାହେଲେ ପାଣି ନଦୀର କୂଳରେ ଆପ୍ ଆପଣ ତାହେଲେ ଚପର ଚପର ହୁଅନ୍ତି ପାଣି ଭିତରେ
ସେମାନେ ଖେଳୁଥିବେ ମୁଁ ଖାଲି ଚପର ଚପର ହଉ ଥିବି ଆଉ
ହ ଆଚ୍ଛା ତାହେଲେ ତଥାପି ଆପଣ ବହୁତ ମଜା ନିଅନ୍ତି ଆଉ ଆଉ ଆପ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି
ଆମ ଘରେ ସବୁ ଭଲ ଅଛନ୍ତି ସବୁ ଘରେ ନାହାନ୍ତି ଭାଇ ମାନ ଆସିଥିଲେ ଭବନେଶ୍ଵର ତାଙ୍କ ଯୋଉ ଭାଇ ମାନ ଆସିଥିଲେ ତାଙ୍କ ଜବ୍ କୁ ପଳେଇଲେ ଆଉ ମମି ବାପା ତ ବାପା ତ ନାହାନ୍ତି ତାଙ୍କ କାମକୁ ଯାଇଛନ୍ତି ମମି ଘରେ ସଂଞ ଦଉଛନ୍ ନ୍ତି ଆଉ ମୁଁ ମୋର ନୂଆ ଘର ହେଇଛି ସେଇଠି ବୁଲୁଛି ଆଉ ତମ ସହିତ କଥା ହଉଛି ଆଉ।
ଆଚ୍ଛା।
ଆଉ ତମ ଘରେ କଣ କରୁଛନ୍ତି ଦେହ ପା ଭଲ।
ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଆମ ଘରେ ସମସ୍ତେ ଘରେ ଅଛନ୍ତି ବୁଲାବୁଲି କରୁଛନ୍ତି ନିଜ ନିଜ କାମ ସବୁ । ନିଜେ କରୁଛନ୍ତି । ବାସ୍ । ଏତିକି ହଁ ମୋ ଦେହ ଭଲ ଅଛି ଆପଣ ଦେହ ଭଲ ଅଛି । ହଁ ମୋ ଦେହ ଭଲ ଅଛି । କିନ୍ତୁ ମତେ କିନ୍ତୁ ମୁଣ୍ଡ ଟା ଟିକେ ବିନ୍ଧୁଛି ଜୋରସୋରେ ଆଉ ପେଟ ଟା ବି ଟିକେ କାଟ
ହୁଁ । ଆଉ ଦୁ ଔଷଧ ଆଣିଥିଲେ ।
ନାଇଁ ଔଷଧ ଆଣିନି ଆପଣ ଟିକେ ଔଷଧ ଆଣିକି ଆମ ଘରେ ଦେଇଯିବେ ତ ମତେ ମୁଁ ଟିକେ ଔଷଧ ଖାଇକି ଟିକେ ରି ମାନେ ଅ
ହଉ ନେଇକି ଦେଇ ଆସିବି ଟିକେ ଆଶୀର୍ବାଦ ଦେବେ ଆଉ।
ଆଶୀର୍ବାଦ ଆମେ କେମିତି ଦବୁ ଆପଣଙ୍କୁ ଆମେ ତ ଆପଣଙ୍କ ଠାରୁ ସାନ ହବୁ ନା
ଆପଣ ଆମଠୁ ବଡ ହେବେ ।
ଅଶ୍ରିବାଦ ଦିଏ ସାଙ୍ଗ ସାଙ୍ଗ କୁ ଭଲ ପାଇବା ଦିଏ।
ହଁ ସେଇ ଭଲ ପାଇବା ଦବ ଟିକେ ଆଉ।
ହଉ ସେ ଭଲପାଇବାରୁ ଟିକେ ଆପଣଙ୍କୁ ଦେବି ଆଉ।
ଦେବେ ଆଉ।
ହଁ ହଁ ମୁଁ ଆପଣଙ୍କ ଆଡ଼କୁ ଟିକେ ଆଡ଼େଇ ଦେବି ଭଲ ପାଇବା ଆଉ।
ହଁ। ଆଉ କଣ କୁହନ୍ତୁ ଆଜ୍ଞା।
ଆଉ ଆମେ କଣ କହିବା ଆପଣ କହନ୍ତୁ ଆପଣଙ୍କ ଗାଁରେ ସ ସମସ୍ତ ସ୍ତେ କେମିତି ଅଛନ୍ତି ଆଉ ଆପଣଙ୍କ ବା ସବୁ କୋଉ କୋଉ ଗଛ ଲାଗିଛି
ଆମ ଆମ ଗାଁରେ ସବୁ ଭଲ ଅଛନ୍ତି ଆମ ବାଡିରେ ଲାଗି ଛି ନିମ୍ବ ଗଛ, ଖଜୁରୀ ଗଛ, ନଡିଆ ଗଛ, ଚାକୁଣ୍ଡା ଗଛ, ବାଉଁଶ ଗଛ, ଆ ଆମ୍ବ ଗଛ, ବେଲ ଗଛ ଯୋଉ ପଣସ ଗଛ ଲେମ୍ବୁ ଗଛ ଆଉ ଲାଗିଛି ପୋଇ ଗଛ ପୋଇ ଗଛ ତାପରେ ଯୋଉ ନାଉଡ ନାଉଡଙ୍କ ନା କଣ କୁହନ୍ତିନି
ହଁ ମ ଲାଉ ଲାଉ
ହଁ ଲାଉ ଗଛ ତାପରେ ଗୁଆ ଗଛ
ଆରେ ବା ଆପଣଙ୍କ ବାଡିରେ ତ ବହୁତ ପ୍ରକାର ଗଛ ଅଛି ତାହେଲେ ଆପଣ ଏବେ ତ ଖରା ଦିନ ଆପଣଙ୍କ ବାଡିରେ ତ ଖଜିୁରୀ କୋଳି ହେଇଥିବ ଆପଣ ଖଜିୁର କୋଳି ଖାଉଥିବେ
ଆମ ଖଜୁରୀ ଗଛ ଅଛି ସତ କିନ୍ତୁ ସେ ଅଣ୍ଡିଆ ହଉନି କୋଳି। ହାଣି ଦବୁ ବୋଲି ଭାବୁଛୁ ନା ଖାଲି ଗଛକୁ ଟିକେ ଛାଇ ପଡୁଛି ତ ଆମେ ରଖିଛୁ ତାପରେ ଆମ ବାଡି କି ଲାଗିକି ଯୋଉ ବାଡି ଅଛି ଦାଦାଙ୍କର ଆମରି ବାଡ଼ି ସେ ଦାଦାଙ୍କର ତାଙ୍କ ଘର ଲାଗିଛି ବରକୋଳି ତାପରେ ତାଙ୍କର ଗୁଆ ଗଛ, ଆମ୍ବ ଗଛ
ସେମିତି ବିଭିନ୍ନ ପ୍ରକାର ଗଛ ଲାଗିଛି ଆଉ ଆଚ୍ଛା। ହଁ ଆପଣ ଆମ ଗାଁକୁ ଆସନ୍ତୁ ଆମ ଗାଁରେ ଖଜୁରୀ ଗଛ ବହୁତ ଅଛି ଆପଣ ଖଜୁରୀ କୋଳି ତୋଳିକି ଦେବି
ହଁ ଯିବି ଆଉ ଆଉ ଗୋଟେ ଗଛ ଭୁଲି ଯାଇଛି ସେ ଆମର ଅଛି ପିଜୁଡି ଗଛ, ପପିତା ଗଛ
ଆଚ୍ଛା ଆମ ବାଡିରେ ବି ଗୋଟେ ପିଜୁଳି ଗଛ ଅଛି ମୋ ସାନ ଜେଜେଙ୍କର ଆମେ ବି ସେଇ ପିଜୁଳି ଖାଉ ବହୁତ ଭଲ ମିଠା ପିଜୁଳି।
ହଁ। ଆଉ ଲେମ୍ବୁ ଗଛରେ ଆମର ଲେମ୍ବୁ ବି ଫଳୁଛି କି ନା ଷ୍ଟାର୍ଟିଙ୍ଗ ହଉଛି ଆୟ କାଜି ଲେମ୍ବୁ ଯୋଉ ସରବତ ବନେଇ ପିଅନ୍ତି
ଆଚ୍ଛା ଗୋଲ ଲେମ୍ବୁ ନା ଲମ୍ବା ଲେମ୍ବୁ
ଗୋଲ ଲେମ୍ବୁ
ଆଚ୍ଛା।
ହେଲେ ତମକୁ କିଛି ନେଇକି ଦେଇ ଆସିବି ସରବତ ବନେଇକି ଦବ ଆଉ
ହଁ ହଁ ଆପଣ ମତେ ଲେମ୍ବୁ କିଛି ଦେବେ ମୁଁ ସର୍ବତ ବନେଇ କି ପିଇବି ଆପଣଙ୍କୁ ବି ଦେବି ଆଉ ଆଉ କଣ କୁହନ୍ତୁ?
ହଁ ଆଉ ସବୁ ତାଳ ଗଛ
ଆଚ୍ଛା ବା ସେତିକି ଗଛ ଥାଉ ଆଉ ବହୁତ ଗଛ ଆପଣ କହିଲେଣି ମୋ ଗଛ ନା ଶୁଣି ଶୁଣି ବିରକ୍ତି ହେଇଗଲେଣି ଏବେ ଆପଣ କୁହନ୍ତୁ ଆପଣଙ୍କ ବାଡିରେ ସବୁ କୋଉ କୋଉ ଫୁଲ ଗଛ ଅଛି।
ଫୁଲ ଗଛ କହିଲେ ଖାଲି ବେଲ ଫୁଲ ଗଛ ଆଉ କିଛି ନାହିଁ।
ବେଲରେ କଣ ଫୁଲ ଗଛ ବେଲ ଗୋଟେ ଫୁଲ ଗଛରେ ଯାଏ
ସେଇ ବେଲ ଫୁଲ ଯାହା ହୁଏ ଆଉ କିଛି ଫୁଲ ନାହିଁ ତମର ବାଡିରେ କଣ କଣ ଅଛି କଣ କଣ ନାହିଁ।
ଆମ ବାଡିରେ କୌଣସି ଗଛ ନାହିଁ ଏବଳ ଫୁଲ ଗଛ ଅଛି ଟଗର ଫୁଲ ମନ୍ଦାର ଫୁଲ ଆଉ ରହିଲା ରଜନୀଗନ୍ଧା ଗଛ
ତମ ଫୁଲ ଭିତରେ ତମକୁ କୋଉଟା ପସନ୍ଦ ଲାଗେ
ମୋତେ ଫୁଲ ଭିତରେ ଗୋଲାପ ଆଉ ରଜନୀଗନ୍ଧା
ମତେ ଖାଲି ମତେ ଖାଲି ଗୋଲାପ ଭଲ ଲାଗେ
ଆଉ କାଠ ଚମ୍ପା ବି ବହୁତ ବାସ୍ନା ହୁଏ କାଠ ଚମ୍ପା ଆଉ ରହିଲା ନାଗଚମ୍ପା ସେଗୁଡା ବି ଫୁଲ ବି ବହୁତ ବଢିଆ ବଢିଆ ବାସ୍ନା ହୁଏ ମତେ ସେ ଫୁଲର ବାସ୍ନା ମତେ ବହୁତ ଭଲ ଲାଗେ।